ହ୍ୟାଲୋ। ହୁଁ।
ହ୍ୟାଲୋ।
ହ୍ୟାଲୋ‌।
ହ୍ୟାଲୋ ହଁ।
କଣ କରୁଚ?
ଏଇ ବସିଥିଲି ଛାତ ଉପରେ।
ଉଁ ଗରମ ହଉଚି।
ଆଉ ଖରା ଦିନେ ଗରମ ହବନି ଆଉ କଣ ଥଣ୍ଡା ହବ।
ଓହୋ ଏମିତି କଥା ତାହେଲେ
ଓ ଛାତ ଉପରେ ଟିକେ ବସିବି ଭାବିଲି ଟିକେ ଥଣ୍ଡା ପବନ ଦବ ବୋଲିକି ପବନ ନାଁ ନାହିଁ।
ଓହୋ।
ଘର ସେଟା କୁହନି।
ହଁ।
ହୁଁ।
ଆଉ ତମେ କଣ କରୁଚ?
କିଛି କରୁନି ବୁଲୁଚି ତଳେ।
ତଳେ ବୁଲୁଚ ତମେ କଣ ନ
ତ ତଳେ ବୁଳୁଚି କହିବାକୁ ଗଲେ ଛାତ ଉପରେ ଥିଲି ଜଷ୍ଟ୍ ଆସିଲି ତଳକୁ ତଳେ ଛାତରୁୁ ଶୋଇ ପଡିଥିଲି ମୁଁ ଆସିକି ତଳେ ଏମିତି ବୁଲୁଚି ଆଉ
ତଳେ ମୁଁ ବୁଲୁଛି। ମୁଁ ଭାବିଲି ତମେ ନଟୁ ନା କଣ?
ନା ଖାଲି ନଟୁ ବୁଲେ ଆଉ କିଛି ବୁଲେନି।
ହଁ ନଟୁ ଚକ୍ରି ଯୋଉ ଚକ୍ରି ବାଣ ନଥାଏ ଦୀପାବଳିରେ ଫୁଟାନ୍ତିନି ଚକ୍ରି ଗୋଲ ଗୋଲ ଏରା‌ ଯୋଉରା ବୁଲେ ଚଳେ ହଁ ହଁ। ସେଟା କଣ କୁହନ୍ତି?
ସେଟା ତେଲୁଗୁଣି।
ହଁ ହଁ ତେଲୁଗୁଣି ତେ ହେଲେ ମୁଁ ଚକ୍ରି କୁହେ ସେ ଚକ୍ରି ବାଣ। ସେ ଯୋଉ ଘୁରେ ନା । କଣ ଭଲ ଲାଗେ ଦୀପାବଳିରେ? କଉ କଉ ବାଣ ଫୁଟେଇବାକୁ
ମତେ କହିବାକୁ ଗଲେ ନଡ଼ିଆ ବମ୍ ନଡ଼ିଆ ବମ୍ ଜାଣିଛ ନା।
ଆଡେ କୋଉଟା ଥାଏ ମାଟିର ତ।
ନାଇଁ ନାଇଁ ମା ସେରା ନୁହଁ ଯୋଉଟା ପୁରା ରସ ରସିରେ ଯୋଉଟା ଘୁରାହେଇ ନଥାଏ।
ରସିରେ
ଯୋଉଟା ରସିି ଗୁରା ହେଇଥାଏ ଯୋଉ ବାଣ ରେ।
ହଁ ହଁ ଛୋଟ ଛୋଟ ସେଗୁଡା
ସେଗୁଡ଼ା ତ ଚକୋଲେଟ ବମ୍ ନାଇଁ ନାଇଁ ବଡ ସାଇଜ ମାନେ ହବ ଏମତି ତ ତୁଳନାକରୀ ହବନି।
ମୁଁ ଜାଣିନି।
ନଡିଆ ବମ୍ ଜାଣିନା।
ଶୁଣିଛି କିନ୍ତୁ କୋଉ ଟାଇପ ର ଭଲସେ ମୁଁ ଦେଖିନି। ମୁଁ ସେ ଗୋଟେ ସବୁୁ ମାନେ ଯୋଉ ବାଣରେ ଶବ୍ଦ ହୁଏ ସେ ସବୁ ବାଣ ମୁଁ ଫୁଟାଏନି।
ଓ।
ଆଉ କୋଉ ବାଣ ସବୁ ଫୁଟାଅ।
ମୋର ଫେବରାଇଟ୍ ଚକୋଲେଟ୍ ବମ୍, ଆଉ ତମର ଲଙ୍କା ଲଙ୍କା ଜାଣିଛନା ଲଙ୍କା ବାଣ।
ହଁ ହଁ ଲଙ୍କା ବାଣ ଜାଣିଚି ସେସବୁ ଗୁନ୍ଥା ଗୁନ୍ଥି ଗୁନ୍ଥି ହେଇକି ଥିବ ସେଇଟା।
। ଗୋଟେ ପଟ ନିଆଁ ଲଗେଇଦବ ସେଏ ଫା ଫୁଟୁଥିବ ପାଞ୍ଚ ମିିନଟ୍ ଭଳିଆ।
ହଁ ସେଟା ଜାଣିଛି ଆଉ ଯଉ ତାଳଫଟୋକା ତାଳଫଟୋକା।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
ହଁ ସେଗୁଡା ମୁଁ ଆରେ ମୁଁ ଜାଣିଛି ସେ ସବୁ ହଁ।
ସେଟା ଯୋଉ ଡିବାରେ ଧରିକି କି ମହମବତୀ ଜଳୁଥିବ।
ମହମବତି ହଁ। ମୁଁ ଯୋଉ କହିଲି ବାଣଉଡ଼ା ସବୁ ହଁ ଦେ ଖେଇକି ଫୋପାଡ଼େଇ ଦିଅନ୍ତି ତ
ହଁ ହଁ
ଦେଖେଇ ହୁଏ କିନ୍ତୁ ସେଇଟା କରିବା କଥା ନୁହେଁ ଏମିତି ହା ମାନେ କୌଣସି ବି ବାଣ ହାତରେ ଫୁଟେଇବା କଥା ନୁହଁ ଆଉ ଦୀପାବଳି ଦିନ ଏତେ ବାଣ ବି ଫୁଟେଇବା କଥା ନୁହେଁ କାହିଁକି ନା ଏଥିର ଯୋଉ ଧୂ ଧୂଆଁ ରା ଆସେ ସେଇଟା ବାୟୁମଣ୍ଡଳକୁ ପ୍ରଦୁସିତ ତ କରିଥାଏ ସେଥି ଦୀପାବଳିରେ ଏତେ ବାଣ ଫୁଟେଇବା କଥାନୁ
ଓ ହୋ ତୁମେ ତୁମକୁ କ ପସନ୍ଦ ଦୀପାବଳିରେ?
ମତେ ଦୀପାବଳିରେ ମୂଜ ଯୋଉ ମୁରୁଜ ପକେଇବାକୁ ବହୁତ ଭଲ ଲାଗେ ଆଉ ଦୀପ ଲଗେଇବାକୁ ତ ବହୁତ ଭଲ ଲାଗେ।
ଆଛା।
ରଙ୍ଗୋଲି ରଙ୍ଗୋଲି ବନେଇକି ନା ତା ଦୀପ ସଜେଇବାକୁ ମତେ ବହୁତ ଭଲ ଲାଗେ। ଦୀପାବଳି ଦୀପାବଳି ହଉଛି ଦୀ ଦୀପର ପର୍ବ ତ ଆମକୁ ନିଶ୍ଚେ ବାଣ ଅପେକ୍ଷା ଦୀପ ହିଁ ଲଗାଏ ଜାଏ ଲଗେଇ।
ଆଚୁଆଲି କହିବାକୁ ଗଲେ ସେ? ଏତ ଆଲୋକର ପର୍ବ ଦୀପାବଳି କିନ୍ତୁ ଆମେ ମାନୁନାହାନ୍ତି ସେଇଦିନ ଆମେ ବାଣ ଫୁଟଉଛନ୍ତି। ତ ବାଣ ଫୁଟେଇବା ଦ୍ଵାରା ବାୟୁମଣ୍ଡଳ ଦୂଷିତ ହଉଛି।
କହିଲେ ଦୀପାବଳି ଟା କାହିଁକି ମନାଯାଏ? ଜାଣି
ଆମ ଓ ଓଡ଼ିଆ ପରମ୍ପରା ହିସାବରେ ଏ ରାମଚନ୍ଦ୍ର ଯେବେ ବନବାସ ଯାଇଥିଲେ ତ ସେଇ ଦିନ ମାନେ ଦୀପାବଳି ଦିନ ସିଏ ଘରକୁ ଫେରିଥିଲେ ତ ସେଇ ଖୁସିରେ ଏ ଅଯୋଧ୍ୟା ବାସୀ ହଁ ଛଦଶ ଦୀପ ଜାଳିକି ତାଙ୍କୁ ସ୍ଵାଗତ କରିଥିଲେ ସେବେଠୁ ଦୀପାବଳି ମହା ଆଡମ୍ବର ସହିତ ପାଳନ କରାଯାଉଛି ଏବେ ଯାଏଁ।
ଆଉ ଦୀପାବଳିବି ଜାଣିଛ ଆଉ ଆଉ ବି କିଛି କରାଯାଏ କଣ କରାଯାଏ କହିଲ?
ଦୀପାବଳିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରେ ବଡ ବଡୁଆ ବି ଡାକା ଯାଏ।
ହଁ ସେ ସେତିକି ବଳେନା କିଛି ଗୋ ସେଇଟା ହଁ ସେ ସମୟରେ କାଉଁ ୟା କାଠି ଯାଳିକିି ତାଙ୍କୁ ଡକାଯାଏ। ଘରର ମୁଖ୍ୟ ଯିଏ ସେରା କଣ ତି
ହଁ ଆଁ ହଁ ସିଏ ସେଟା ଡାକନ୍ତି ତା ପୂର୍ବ ଦିନ ଶ୍ରାଦ୍ଧ କାମ ବି ହୁଏ।
ତା ପୂର୍ବ ଦିନ ନାହିଁ ସେଇଦିନ ବୋଧେ ହୁଏ ଦୀପାବଳି ଦିନ ବୋଧେ ସଖାଳେ ପଡେନା କ
ନାଇଁ ଦି ପଟ ହୁଏ ଦିଇ ଦିନ ହୁଏ। ମାନେ
ଦେଇ ଦେଇ ନୁହେଁ ନାଇଁ ଆମର ତ ଦୀପାବଳୀ ଦୀପାବଳି ଦିନ ପଡେ ବୋ ତ ମୋର ଯେତିକି ମନେ ଅଛି ।
ଉ ନାଇଁ ଆମର ଦୀପାବଳି ପୂର୍ବରୁ ପଡେ କିଛି କିଛି ଲୋକଙ୍କର ପୂର୍ବରୁ ପଡିଯାଏ ଆଉ କିଛି କିଛି ଲୋକଙ୍କର ଦୀପାବଳି ଦିନ ହିଁ ପଡେ।
ଅ କିନ୍ତୁ ହଁ ମୋର ଯେତିିକି ମାନେ ଅଛି ନାଇଁ ମାନେ ହଁ ଆମର ହଁ ଆମର ଦୀପାବଳି ଦିନ ହିଁ ଆମ ଏପଟେ ପଡେ ଦୀପାବଳି ଦିନ ହଁ ସକାଳେ ଯୋଉ ଖେଚୁଡି କରିକି ନା ଖେଚୁଡି ଆଉ କଣ ଖେଚୁଡି ଦିଅନ୍ତି ନହେଲେ କରନ୍ତି ସେଦିନ ଆଉ ଅରୁଆ ଚାଉଳ ଏମିତି ଜାଇ ରେ କଣ ପିଣ୍ଡ ପକାନ୍ତି ।
ହୁଁ ହୁଁ।
ହଁ ତାପରେ ରାତିକୁ ଯୋଉ ବଡ ବଡୁଆ କୁ ଡାକନ୍ତି ।
ସା ଡ଼ାକନ୍ତି ହଁ ଘରେ ଘରେ ପିଠା ବି ଘରେ ପିଠା ବି ହୁଏ। ମଣ୍ଡା ପିଠା ହେଲା । ଚକୁଳି ପିଠା ହେଲା ଆଉ ଆମର ସେଇଟା କୁହନ୍ତି କଣ ହଁ ହଁ ସୁଜିରେ ହଁ ସୁଜିରେ ଖିରି ହେଲା ହଁ । ନାଇଁ ନାଇଁ ସେ ସୁଜି ରେ ସେଟା ଯୋଉ ଖିରି ଟାଇପର କରନ୍ତି ନି ହାଲୁଆ ହାଲୁଆ ସୁଜି ଖିରି ବାସ୍ ବାସ୍ ନାଇଁ ହାଲୁଆ ସିଏ ଅଲଗା ସେଟା ସାଲୁଆ ନୁହଁ ସେଟା
ସୁଜି କି
ସେଟା ସୁଜି ସୁଜି ଖିରି ହୁଏ ସେଟା ହେଇକି ପିତୃପୁରୁଷଙ୍କ ପାଖରେ ଭୋଗ ଲାଗେ ତ ତାପରେ କାଉଁରୀଆ କାଠି ଜଳା ହୁଏ ।
ହଁ ମାନେ ବହୁତ ପ୍ରକାର ପିଠା ହୁଏ ମାନେ ସେଇ ସମୟ ଟା ବହୁତ ଭଲ ଲାଗେ ଭୋଗ ବହୁତ ମାନେ ଫଳ ମିଶିକି ଭୋଗ ବି ହୁଏ ଭୋଗ ବି ସମସ୍ତଙ୍କ ଘରେ ଘରେ ଦିଆଯାଏ
ହଁ।
ଆଉ ଦୀପାବଳି ଦେଖିଛି ମୁଁ ଦୀପାବଳିରେ ଯୋଉ ଆକାଶକୁ ଯୋଉ ରକେଟ ଗୁଡା ଛାଡନ୍ତି କିଛି ରକେଟ ଗୁଡା ଯାଏନି ଯୋଉଥିରେ ନାଁ ମାନେ ନାଁ ଲେଖା ହେଇଥିବ? ହ ତାର ନାଁ ଟା କଣ କହିଲ?
ଆକାଶଛତା।
ସେଇଟା ଆମ ଆଡେ କୁହନ୍ତି ଆକାଶଛତା।
ନାଇଁ ସେଇଟା ଆକାଶ ଦୀପ ଯୋଉଟା ଦୀପ କରିକି ଛଡା ହୁଏ ନା ଯୋଉ ବେଲୁନ ପରିକା ହେଇଥିବ ଆକାଶ ଦୀପ ନା ଏମିତି କଣ? କୁହନ୍ତି ଆକାଶ ଦୀପ ବୋଧେ ହଁ ହଁ ଦୀପ କହନ୍ତି
ଆକାଶ ଦୀପ ମାନେ ତ
ନିଆଁ ଲଗେଇ ଛଡାଯାଏ
ହଁ। ଜଳୁଥିବ ତା ଭିତରେ ସେଟା ମାନେ ଗୋଟେ ସେଟା ଗୋଟେ ମାନେ ଫୁଲକା ଟାଇପ୍ ର ଥିବ
ହଁ ସେଇ ଟାଇପ୍ ର କାଗଜରେ ହେଇଥିବ ତା ଭିତରେ ଛୋଟ ଦୀପ ମାନେ ନିଆଁ ଲଗେଇକି ଛଡାଯାଏ।
ସେ ବାଷ୍ପ ଟା ଯୋଉ ବାଷ୍ପ ଟା ତାକୁ ପୁରା ଫୁଲେଇଦିଏ
ହଁ।
ଓଡିଶାରେ ଓଡିଶାରେ ତ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଏ ତମକୁ କେଉଁ କୋଉ ପର୍ବଟା କୋଉ ପର୍ବଟା ତମକୁ ବେଶୀ ଭଲ ଲାଗେ?
ଯେମିତିକି ଓଡିଶାରେ ବାରଟା ମାସ ଥାଏ ସେ ବାରଟା ମାସରେ ଆମର ତେରଟା ପର୍ବ ପଡେ ତେରଟା ପର୍ବପର୍ବାଣୀ ଥାଏ। ବାର ମାସରେ ତ ମତେ ତ ସବୁ ପର୍ବପର୍ବାଣୀରେ ବୁଲିବାକୁ ମଜା ମସ୍ତି କରିବାକୁ ବହୁତ ଭଲ ଲାଗେ ଯେମିତିକି ମାନେ ଏଥିରେ ଦେଖ ଯେମିତି ଝିଅ ପିଲାଙ୍କର ବେଶୀ ଥାଏ ରଜ ହେଇଗଲା ଖୁଦୁରୁକୁଣୀ ଓଷା ହେଇଗଲା ଅଗିରା ପୂର୍ଣ୍ଣମୀ ହେଇଗଲା ଏଗୁଡ଼ା ସବୁ କଣ ନା ଝିଅ ପିଲାଙ୍କର ଓଷା ସିଏ ଏଥିରେ ତାଙ୍କର ଗୋଟେ ଗୋଟେ ନୂଆ ଡ୍ରେସ୍ ହବ ସେ ଭୋଗ କରିବେ ସେଦିନଟା ହଉଛି ତାଙ୍କର ରାକ୍ଷୀ ପୂର୍ଣ୍ଣମୀ ହେଇଗଲା ନା ସେଦିନ ଝିଅ ପିଲା କିଛି କହିପାରିବେନି ଯେମିତି ଖୁଦୁରୁକୁଣୀ ଓଷା ଖୁଦୁରୁକୁଣୀ ଓଷା ଯୋଉଟା ଝିଅ ପିଲାମାନେ ତାଙ୍କ ଭାଇ ମାନଙ୍କ ପାଇଁ କରିଥାନ୍ତି। ସେ ରବିବାର ଦିନ ସେ ଓଷା ଟା ହୁଏ ପାଞ୍ଚ ପାଳି ଲେଖାଏ ହୁଏ।
ତୁମ ସେ ଆଡେ କେଉଁ ପୂଜା ଟା ମାନେ ଫେମସ
ଆମ ଏପଟେ ଲକ୍ଷ୍ମୀ ନାରାୟଣ ପୂ ଏଟା ବହୁତ ବଡ ଆକାରରେ ହୁଏ ବହୁତ ବଡ ମେଢ ହୁଏ ବହୁତ ଭଲ ଭାବରେ ହୁଏ ଆଉ ତା ସହିତ ଦୁର୍ଗା ପୂଜା ହୁଏ ଦୁର୍ଗା ପୂଜାରେ ଆମର ନା ସୁନାର ପ୍ରତିମା ଆସେ ଭଗବାନଙ୍କର ମାଙ୍କର ଦୁର୍ଗା ମାଙ୍କର ସୁନାର ପ୍ରତିମା ଆସେ ସେଇଟା ପୂଜା ହୁଏ ଦୁର୍ଗା ପୂଜା ଆଉ ଲକ୍ଷ୍ମୀ ନାରାୟଣ ପୂଜା ଆମ ଏପଟେ ବହୁତ ଭଲ ଆକାରରେ ହୁଏ ବହୁତ ପ୍ରସିଦ୍ଧ ବି ତମ ଆଡେ?
ଆମ ଆଡେ ଦୁର୍ଗା ପୂଜା ଫେମସ ମାନେ ଆମର ମଣ୍ଡପ ପ ଥାଏ ଦଶଟା ବେଳେ ମଣ୍ଡପରେ ହୁଏ ଆମର ଦୁର୍ଗା ପୂଜା। ଦୁର୍ଗା ମଣ୍ଡପ ହଁ ସେ ଦୁର୍ଗା ପୂଜା ଟାଇମ ରେ ହିଁ ବହୁତ ମଜାମସ୍ତି ଆମେ କରୁ ତ ଆସନ୍ତି ଆମର କୁଣିଆ ଘରକୁ ଘର ପୁରା ମାନେ କୁଣିଆ କୁଣିଆରେ ଭରପୁର ଥାଏ। ତ ସେଇ ଟାଇମ୍ ଟା ହିଁ ବହୁତ ଭଲ ଲାଗେ ଆମ ଆଡେ ଅଛି ଦୁର୍ଗା ପୂଜା ଅଛି ଲ ଲକ୍ଷ୍ମୀ ପୂଜା ବି ଅଛି ଆମ ଆଡେ ତୋ ବିସେସ କରି ଆମର ଦୁର୍ଗା ପୂଜା ହିଁ ଫେମସ୍ ହଁ ଗଜଲକ୍ଷ୍ମୀ
କଟକରେ ବି ଦୁର୍ଗା ପୂଜା ବୋହୁତ ଫେମସ୍ ହୁଏ ବୋହୂତ୍ ଜାଗାରେ ହୁଏ ମାନେ ଗୋଟେ ଗୋଟେ ସାହି ଗାଁ ମାନେ ଯେମିତି ଆମର ଗୋଟେ ଗୋଟେ ସାହି ଗାଁ ଥାଏ ସେମିତି ତାଙ୍କର ମେଢ ସବୁ ହେଇଥାଏ।
ହଁ ।
ଘରକୁ ବନ୍ଧୁ ବାନ୍ଧବ କୁଣିଆ ଆସିଲେ ବହୁତ ଭଲ ଲାଗେ। ତମ ଘରକୁ ରଜ ଭାର ନେଇକି ଆସିଲେଣି। କି ନାଇଁ।
ଆମ ଘରକୁ କୁ ହଁ ଆସିଥିଲେ କାଲି ଆସିଥିଲେ। ତୁମ ଘରକୁ
ହଁ ଆମ ଘରକୁ ଆଜି ନେଇକି ଆସିଥିଲେ।
ଯାହା ହୋଉ ଆମ୍ବ ପଣସ ଖାଅ।
ମୁଁ ପଣସ ଖାଏନି।
ଆଉ ପସନ୍ଦ ନୁହଁ।
ନା ପସନ୍ଦ ନୁହନ୍ତି ପଣସ
କଣ ଏମିତି କୋଉ ଫଳଟା ଅଛି ଆଛା କୋଉ ଫଳଟା ଅଛି। ମୁଁ କହିଲି କୋଉ ଫଳ ଟା ଅଛି ତୁମକୁ ପସନ୍ଦ।
ମତେ ଯେମିତି କି ଆମ୍ବ ଭଲ ଲାଗେ ତରଭୁଜ ଭଲ ଲାଗେ ଆଉ ଲିଚୁ ଭଲ ଲାଗେ।